ହ୍ୟାଲୋ। ହଁ ଆସିଲ ଆସ୍ ହ୍ୟାଲୋ।
କ।
ହାଲୋ। ଆମ ଭଏସ୍ ଆପଣଙ୍କୁ ସୁଭୁଚି।
ରାମ ରାମ।
ମୋ ଭଏସ୍ ଶୁଣା ଯାଉଛି ଆପଣଙ୍କୁ।
ହଁ ଆଣିବା ବାଲା।
ହଁ କଣ କହୁଛନ୍ତି।
କେମିତି ଛନ୍ତି।
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲ ଅଛି। ମୋ ଗ୍ରାମରେ ତ ଟିକିଏ ଘର ଭିତରେ ଗରମ ହଉଛି। ଆଉ ଲାଇନ ଫାଇନ୍ ନାଇଁ ସେଥିପାଇଁ ମୁଁ ଟିକିଏ ଆମ ଘର ତାରେ ବସି ଅଛି। କାହିକିନା ଏବେ ଯଦି ଗାଁ ରେ ଲାଇନ ନ ଥିଲେ ବି କିଛି ସେ କିଛି କାହିଁକିନା ଆପଣ ବାହାରକୁ ଆସି ବସେ ଯୋଉ ପବନ ଆସେ ସୁଲୁଲୁ ପବନ ଆସେ ୱା ୱା ଆନନ୍ଦ କର।
ହଁ। ତ ଆପଣ ଗାଁରେ ରୁହନ୍ତି। ମୋର ତ ଗାଁରେ ରୁହେ ଏବେ କିଛି ସ ମୟ ପାଇଁ କୁ ଆସିଯାଇଛି।
ଅଁ ମାନେ ଆପଣ ବାହାରେ ଅଛନ୍ତି ତା ହେଲେ ନାଇଁ। ମାନେ ସହ ରହୁଛନ୍ତି‌।
ହଁ।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
ନାଇଁ ମୁଁ ତ ମୋର ବି ଗାଁ ରେ ହିଁ ରୁହେ ଏବେ କିଛି ସମୟ ମତେ ଏବେ କିଛି ଦରକାର ପଢିଲାରୁ ମୋ ସହରକୁ ଆସି ଯାଇଛି। ନହେଲେ ମୋର ଗାଁର ମାହଲ ହିଁ ମୋର ପ୍ରିୟତମ।
ଇୟତମ ନା ପ୍ରିୟତମା।
ନା ପ୍ରିୟତମନ୍ ନେ ସେଇଟା ଭଲ ଲାଗେ।
ତାହଲେ ହଁ ବୁଝିପାରିଲେ ବୁଝିପାରିଲି ତାହେଲେ ଆପଣ ଆକ୍ଚୁଆଲି ଗାଁରେ ରୁହନ୍ତି କିନ୍ତୁ କିଛି କାମ ପାଇଁ ସରୁ ଆସନ୍ ତି ମାନ କାମ ଆପଣଙ୍କର କିଛି ସେରି କରୁଛନ୍ତି ନା କିଛି ପଢାପଢି କରୁଛନ୍ତି।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
ଅ ମାନେ କୌଣସି ଗୋଟେ ପରୀକ୍ଷା ପାଇଁ ପଣ ପଢାପଢି କରୁଛନ୍ତି ସେଇଆ ତ ନା କଣ?
ହଁ ହଁ ସେମିତି ହିଁ ସରକାରୀ ଚା
ହଁ ହଁ ହଁଉ ଶୁଣିକି ବହୁତ ଶୁଣିକି ବହୁତ ଭଲ ଲାଗିଲା। ।
ହଁ ବହୁଦିଅ। ହଁ କୁହନ୍ତୁ।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
ହଁ କୁହନ୍ତୁ।
ଏତିକ ଭଗବତ ଗିବଷ ଜାଣିବା ଇଁ ଚାହୁଁଥିଲି।
ହଁ ତ ପଚାରନ୍ତୁ କଣ ନେବେ ସେଥିରେ।
। ମାନ୍ ଦେଖନ୍ତୁ ମୁଁ ମତେ ଜଣେ କହିଥିଲି ଜୀବନ ଯେତିକି ଅସୁବିଧା ହେଲେ ଠିକ ଅଛେ।
ହଁ ହୁଁ।
ହୁଁ ମାନେ ଭଗବତ ଗୀତ ଯେ ପଢ଼ି ପଢିବ ସୁ ବସ ଦୂର ହେଇଯିବ ଏୟା କେତେ ତୁ ସତ୍ୟା ସତ୍ୟ।
ହଁ ଏକଚୁ ଉଁ କହିବାକୁ ଗଲେ ଦୂର ହେଇଯାଏ। ଯେ ଏମିତି ହିଁ ସମସ୍ତେ ଭଗବତ ଗୀତା କୁ ପଢିକି ବୁଝିଦେବେ। ସେଇଟା ଏତେ ଆସନ ନାହିଁ।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
ଯେମିତି କିି ଆ ସେଥିରେ ସେଇଟା ପୁରାପୁରି ସଂସ୍କୃତରେ ବିସ୍ତାର ହେଇ ଚି ଆଉ ସେଥିରେ ପୁରାପୁରି ଶୁଧ ଓଶୁଦ୍ଧ ଶବ୍ଦ ଯାକ ବ୍ୟବହାର ହେଇଛି ଆଉ ତା ଛଡା ବେ ଗେ ଟା ପୁରା ପୁୀ ବହୁତ ବଡ ରହୁଛି
ଦେଖନ୍ତ ମୁଁ ଶ ଶବଦ ବହୁ ପଢି ଜାେ ସଂସ୍କୃତ ତ ମୁଁ ବଝିାରିବିନି କିୁ ଓଡିଆ ତ ମୁ ବଝି ପାରିବି ତ ଆପଣଙ୍କ ଅନୁସାରେ କଣ ମୁଁ ସେ ପଢିକି କି ବଢିକି ବ ବୁଝପାରିବେନି ଆପଣ ସେୟା ଲାଗୁେ
ମୁଁ ନାଇଁ ମୁଁ ମୁଁ ସେଇଟା କହିପାରିବିନି ଆପଣ ଯଦି ଆଗରୁ ଏମିତି ତ ଜାଣିଥିବେ ତ ଭଲସେ ବୁଝିପାରିବେ ଆଉ ଯଦି ଖାସ କରିକି ଧର୍ମ ଉପରେ ଯଦି ଜାଣି ଥିବେ ଧର୍ମ ସହିତଙ୍କର ଯଦି ସଂଯୋଗ ଥିବ ତ ଆପଣ ଭଲସେ ଜାଣିଥେ ଆଉ ଏମିତି ନର୍ମାଲି ଆମେ ଯୋଉ ସବୁ କିଛି ଜୀବନରେ ଯୋଉ ବ୍ୟସ୍ତ ବିବ୍ରତା ରହୁଛେ ତ ସେଇଟା ପକି ବୁଝିବା ଟା ଟିକେ କଷ୍ଟକର ହେଇଥା ଟିକେ କଷ୍ଟକର ରହିଥାଏ ଏମିତି ନହିଁ ଯେ ଅସମ୍ଭବ ହବ ତ ସେଥିପାଇଁ ବୋଲି ଆପଣ ନଅ ମାନେ ପଢିବେ ତା ବିଷୟରେ ଜାଣିବାକୁ ହେଲେ ଆପଣଙ୍କ ମାଇଣ୍ଡ ପୁରା ରଖିବାକୁ ହେଲେ ସେଇଟାକୁ ଭଲସ ବୁଝିବାକୁ ପଡିବ ଯୋଉଟା କି ହଁ ମୋର ଯ କହୁଛ ଏକ୍ସପିରିଏନ୍ସରେ କହୁଛି ମୁଁ ଫାଷ୍ଟ ପଢିବାକୁ କସିିସ କରିଥିଲି
ପ୍ରଥମେ
ହଁ ମୁଁ ଚେଷ୍ଟା କରିଥିଲି ସେଇଟା ହେଲାନି ଯେତେବେଳେ ମୁଁ ମହାଭାରତ ଯୋଉ ଆମର ଗୋଟେ ହଉଛି ସେ ମହାଭାରତ ମହାଭାରତରେ ଶ୍ରୀ କୃଷ୍ଣ ଅର୍ଜୁନ ସମ୍ବାଦ ମୁଁ ଶୁଣିଥିଲି ଶୁଣିଲା ପରେ ମୁଁ ଯେତେବେଳେ ପୁଣି ପଢିଲି ତ ସେଇଟା ହେଇଗଲା ମୋର
ହଁ
ମୁଁ ଏବେ ଗୀତା ଶ୍ରୀମଦ୍ ଭଗବତୀ ଗୀତା ପଢିଲେ ବୁଝି ଦଉଛି ହଁ କୁହନ୍ତୁ
ହଁ ଠିକ୍ ଅଛି ତମତେ ଲାଗୁଛି ଏତେ ବି ଷ୍ଟୋଇ ନଥିବ କାହିଁକି ନା ସେଇଠି ଓଡିଆରେ ଅନୁବାଦ କରା ହେଇଥାଏ ଆଉ ମୋର ତ ଏମ ଆିଲ ଆପଣ ପଚାର ଦେଇଛି ତା ଅର୍ଥ ମୋର ଟିକେ ଟ ଜ୍ଞାନ ଥିବ ସେ ବିଷୟରେ ବୁଝିାରୁଛନ୍ତି ଆଉ ଗୀତ ତା ହଉଛି ଏହା କି ଯୋଉଟା କି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୋଧେ କହିଥିଲେ ସେତିକି ମୁଁ ଜାଣିଛି ଯିଏ ଅର୍ଜୁନ ଯେତେବେଳେ ଦୁର୍ବିଧାକ ପଡିଥିଲେ ତାଙ୍କ ସମ୍ମୁଖରେ ଥିଲେ ତାଙ୍କ ଭାଇମାନୋନ ତ ସେଇ ସମୟରେ ଯେତବେଳେ ଚାଲଥିଲେ ଗୋଟେ ମୋର ମନେ ଅଛି ଯୋଉଟାକ ମୋ ମନକୁ ପାଛି ଯୋଉ ଜିନିଷଟା ଯୋଉ ଗୋଟେ ଅଛି ମାନେ ଯେତେବେଳେ କହିଥିଲେ ଆମର ଅର୍ଜୁନ ସେମାନେ ମୋର ଭାଇ ଆପ ସମ୍ମୁଖରେ ଅଛନ୍ତି ମୁଁ କେମିତି ମାରିବି ସେଇ ସମୟରେ ଶ୍ରୀକୃଷ୍ଣ କଣ କହିଥିଲେ
ଶ୍ରୀକୃଷ୍ଣ କହିଥିଲେ ଯଦି ସେମାନେ ଯଦି ତମର ଭାଇ ଆଉ ଦ୍ରୌପଦୀର ବସ୍ତ୍ରହରଣ ଭଳିଆ ପାପ କାମରେ କେମିତି ସେ ଯୋଗ ଦେଇଥିଲେ
ହଁ ସେଇଆ ବି କହିଥିଲେ ଆଉ ଏହା କହିଥିଲେ ଯଦି ସେମାନେ ତଙ୍କ ଭାଇ ହେଇଥାନ୍ତେ ତାହେଲେ ତମ ସମ୍ମୁଖରେ ନଥାନ୍ତେ
ହଁ
ନି ମୁଁ କହୁଛି ହଁ ହଁ ତ ସେ ଜିନିଷ ଟା ମତେ ବହୁତ ମାନେ େ ମନୋରମ ଲାଗେ ଯେ ତାଙ୍କର ଯୋଉ କହିଲେ ଯେ ନାଇ ଯଦି ସେମାନେ ତମ ଭାଇ ହେଇ ଥିବେ ତାହେଲେ ତମୋର ସମ୍ମୁଖରେ ନଥିବେ ତ ସେଇୟା ଗୋଟେ ଠିକ କଥା ଆଉ ଗୋଟେ କଥା ଯୋଉ କହିଥିଲେ ଯେ ସେମାନେ କର୍ଣ୍ଣ କଥା ଟିକେ ମୁଁ ଜାଣିବା ପାଇଁ ଚାହୁଁଛି ଏ କର୍ଣ୍ଣ ତ ଏତେ ଦାନବୀର ଥିଲେ ତାଙ୍କେ ସବୁ ଜୀବନ ସାରା ତାଙ୍କେ କଷ୍ଟ ପାଇଛନ୍ତି ତ ଯୋଉ ସମୟରେ କର୍ଣ୍ଣ ପଚାରଥିଲେ ଶ୍ରୀକୃଷ୍ଣ କୁ ଯେ ମୋ ସହିତ ଏମତି କାହିଁକି ହେଲା? ସେତେବେଳେ ଶ୍ରୀକୃଷ୍ଣ କଣ କହିଥିଲେ?
ଶ୍ରୀକୃଷ୍ଣ କହିଥିଲେ ଯେ ଏତେ ସବୁ ହେ ହେବା ପରେ ହେଲେ ଦୁର୍ଯ୍ୟୋଧନ ତମ ସେ ଏ ସରି କସ୍ ମାନେ ପ୍ରଶ୍ନ ଟା କଣ କହିଲେ ଆପଣ?
ହଁ ମୁଁ କହିଲି।
ହଁ
ମୁଁ କହ ଆ ସମସ୍ତେ ମାନେ ମୋ ଖାଇ ସମସ୍ତଙ୍କୁ କ
ହ
ତ ଏହା ଯେ ସମସ୍ତେ କର୍ଣ୍ଣ କୁ କର୍ଣ୍ଣ ଜଣେ ମହାବୀର ତେଲବାର ମରା ହେଇଛି ଠିକ ଅଛି ତ ସେ ଉପରେ ମୁଁ କିଛି ଜାଣିବା ପାଇଁ ଚାହୁଁଛି ଯେ କର୍ଣ ହଁ। ହଁ ତ ସେ ଭୁଲ ଥିଲା।
ନାଇଁ ମୋ ମତରେ ତ କର୍ମକୁ ଯୋଉଟା ବି କରୁଛନ୍ତି ଠିକ ହିଁ ଥିଲା କଣ ପାଇଁ ନା କର୍ଣ ଏତେ ଯଦି ସବୁ ଯାକ କରିଥିଲେ ଦାନ କରିଥିଲେ ଦାନ କରିଥିଲେ। ଆଉ ଧର୍ମ ବି ଜାଣିଥିଲେ ଫିର୍ ବି ସେ ସେ ଦ୍ରୌପଦୀର ବସ୍ତ୍ରହରଣ ଭଳିଆ କାମରେ ଯୋଗ ଦେଇଥିଲେ ଯଦି ସେ ମନା କରିଦେଇଥାନ୍ତେ ଏ ତ କିଛିଟା ଦୁର୍ ଦୁର୍ଯ୍ୟୋଧନ ଏମିତି ସାହସ ବି କରିନଥାନ୍ତା ଆଉ ସେ ହିଁ ଥିଲେ ଯିଏ କିି ଦ୍ରୌପ ପତିକୁ ବେଶିବା ବୋଲି କହିଥିଲେ। ତାପରେ ଗଲେ ସେ ଏତେ ଦାନ ଧର୍ମ କରିବା ପରେ ବି ସେ କେବେ ବିି ତାଙ୍କର ଯୋ ସୁଦ୍ର ଜାତି ଥିଲା ସେ ତି କେବେ ହେଲେ ତାଙ୍କେ ଆଗକୁ ବଢେଇବାକୁ ପ୍ରୟତ୍ନ କରିନଥିଲେ।
ମାନେ ଯେତେ ଭୁଲ୍ କରିୁଥିଲେ ବି
ହଁ।
ଠିକ୍ କରିଥିଲେ ବି ଗୋଟେ ବି ଠିକ ଅଛି।
ହଁ। ଆଉ ତାଙ୍କର ହଁ ତାଙ୍କର ସବୁ ଯାକ ସବୁ କିିଛି କରିବା ପରେ ବି ସେ କହିଲେ କି? ସେ ସବୁବେଳେ ଅର୍ଜୁନ ସହିତ ପ୍ରତିଦ୍ୱନ୍ଦୀ ପ୍ରତିଦ୍ୱନ୍ଦ କରିକରି ବସିଲେ ନା ମୁଁ ଶ୍ରେଷ୍ଠ ହେବି ବୋଲି ଯୋଉଥିପାଇଁ କି ତାଙ୍କ ନିଜ ସ୍ୱାର୍ଥ ସ୍ଵାର୍ଥ ପାଇଁ ହିଁ ତାଙ୍କେ କରିଲେ ତାଙ୍କେ ଦୁନିଆ ପାଇଁ କେବେ କିଛି କରିଲେନି ସେଥିପାଇଁ ହିଁ ତାଙ୍କୁ ତାଙ୍କ ସହିତ ଯଉଡା ବି ହେଇଚି। ଠିକ୍ ବି ହେଇଛି।
ହଁ ହଁ ଠିକ୍ ଅଛି ତ ମୁଁ ଏତିକି ଶୁଣିଥିଲି ଯେ ସେ ଦ୍ରୌପଦୀ କଥା ତ ମୁଁ କହିପାରିବିନି କିନ୍ତୁ ଯୋଉ ସମୟରେ ଅଭିମନ୍ୟୁ କୁ ମମ ମାନେ ମରା ହେଇଥିଲା। ସେ ଟାଇମ୍ ରେ ଅଭିମନ୍ୟୁଙ୍କୁ ବୋଧେ ତାଙ୍କେ ମାରିଥିଲେ।
କିଏ କର୍ଣ୍ଣ?
ହଁ ହଁ।
କର୍ଣ୍ଣ ନାଇଁ ସେ ହଁ ପୁରା ଶେଷରେ ତାଙ୍ଗେ ମାରିଥିଲେ। ଆଉ ତାଙ୍କେ ଖାଲି ମାନିନଥିଲେ ବହୁତ ପାଞ୍ଚ ଛଅ ମହାରଥୀ ମିଶିକି ମାରିଥିଲେ। ଯିଏ କିି ପିତା ମହ ଭୀଷ୍ମ କୁ ଛାଡିଦେଲେ ଗୁରୁ ଦ୍ରୋଣ ଦୁର୍ଯ୍ୟୋଧନ ଦୁ ସକୁୁନି ମାମା ଆଉ ଏମ୍ ସମସ୍ତେ ମିଶିକି ମାରିଥିଲେ କର୍ଣ୍ଣ ବି ମିଶିଥିଲେ।
କିନ୍ତୁ କର୍ଣ୍ଣ ଏହା କହିଥିଲେ ମୁଁ ମାରିଥିଲି କିନ୍ତୁ ଏଥିବେ ମାରଥିଲି। ଥିଲି ଯେ ତାଙ୍କୁ ସେ ସେ ପିିଲାକୁ ବଞ୍ଚେଇବା ପାଇଁ
ହଁ।
ତ ସେଇଆ ଠିକ୍ ଥିଲା ତାଙ୍କର ଯାହା କହିଥିଲି ତାଙ୍କେ
ସେଇଟା ଯଦି ପୀଡାରୁ ବଞ୍ଚେଇବା ପାଇଁ ଏତେ ମାରୁଥିଲେ ତ
ନା ନା ବୁଝିପାରିଲନି ମୁଁ କଣ କହୁଛି। ମାନେ ସମସ୍ତେ ମାରି ସାରିଲା ପରେ ତାଙ୍କୁ ଲାଷ୍ଟ୍ ମାନେ ଶେଷରେ ମାରିଛନ୍ତି ନା।
ହଁ।
ତ ସେଇଆ ମୁଁ କହୁଛି ତ ଯଦି ତାଙ୍କେ ବଞ୍ଚିଥାନ୍ତେ ଆଉ ଅଧିକ କଷ୍ଟ ପାଇଥାନ୍ତେ। ସେଥିପାଇଁ ତାଙ୍କେ ମାରିଦେଲେ ବୋଲି କହିଲେ ତ ସେଟା ଠିକ୍ ନା ଭୁଲ?
ସେଇଟା ତ ଏମିତି ଦେଖିବାକୁ ଗଲେ ସେ ଏ ଅଶ୍ଵିନୀ କୁମାରଙ୍କର ବରଦାନ ରେ ନକୁଳ ସହଦେବ ପାଖରେ ଏମିତି ତି ଔଷଧୀୟ ଥିଲା ଔଷଧ ଥିଲା। ଯୋଉଟା କି ଗୋଟେ ଯଦି ଶ୍ଵାସ ଚାଲୁଥିବ ଜଣଙ୍କର ତାଙ୍କେ ଚବିଶି ବାର ଘଣ୍ଟା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଜଣକୁ ସମ୍ପୂର୍ଣ୍ଣ ଭାବେ ଠିକ୍ କରିଦେବେ। ତ ଏଇଟା ମୁଁ କହିପାରିବିନି କି କର୍ଣ୍ଣ ଠିକ୍ କରିଥିଲେ କି ଭୁଲ୍ କରିଥିଲେ।
ଦେଖ ସେଇ ସମୟରେ ତାଙ୍କ ମନ ତାଙ୍କ ମନରେ ଯାହା ଉପୁଜି ଥିବ ଯେ ନାଇଁ ଏମିତି ଆ ଦେଖୁଛନ୍ତି ଜଣଙ୍କୁ। ତାଙ୍କ ଭାଇର ପୁଅ ଟିକି ଯାହା ବିି ତାଙ୍କ ସାନ ପିଲାଟେ ଯଦି ପଡିକିନା ଏମିତି ହେଇଛି। ସେଥିପାଇଁ ମେ ସେଥିପାଇଁ ବହୁତ ତାଙ୍କେ ମାରି ଦେଇଥିବେ ନା କଣ?
ହଁ ସେମିତି ହେଇ ପା ଏଇରା
ମାନେ ଆପଣ କହୁଛନ୍ତି ଏଇଟା ହଁ ସେଇଆ ସେଇଆ ଦୁ ଏଇଟା ମାନେ ନଜ ଉପ ନଜର ଉପରେ ନିର୍ଭରଶୀଳ କେହି ଚା କେହି କହନ୍ତି ଭୁଲ କେହି କହନ୍ତି ଠିକ୍ ସେଆ ନା ନାଇଁ।
ହଁ।
ସେଇୟା କହୁଚି ସେଇୟା କହୁଛନ୍ତି ତ ଆପଣ ହଁ ଠିକ୍ ଅଛି ଠିକ୍ ଅଛି ତାହେଲେ ଆପଣଙ୍କ ର ଜ୍ଞାନ ଅଛି ସେଇ ଉପରେ ନାଇଁ।
ହଁ ଆପଣଙ୍କଠୁ ତ ମୋର ଟିକେ ଅଧିକ ହିଁ ଅଛି।
ହଁ ହଁ ଆଉ ଗୋଟେ କଥା କହିଥିଲେ ଯେ, ଯିଏ ବେଶୀ ଗର୍ବ କରେ ନିଜ ଜ୍ଞାନକୁ ନେଇକି ସେ ଜ୍ଞାନ
ହଁ କଣ କରିବା ଆପଣ ଏତେ କର୍ଣ୍ଣ ବିଷୟରେ କହିଲେ ତ କର୍ଣ୍ଣ ବିଷୟରେ କହିଲେ ତ ମୁଁ ଭାବୁଛି ଏବେ ତାଙ୍କୁ ହିଁ ଭାବିଦେବି ଆଉ ସେ ସେଥିପାଇଁ ଆକା ଟିକେ ଗର୍ବ ହେଇଗଲା ନିଜ ଜ୍ଞାନ ଉପରେ।
ଅ ନା ନା କର୍ଣ୍ଣ ବିଷୟରେ ମାନେ ମୁଁ ସେଆ କହୁନି ମାନେ ମୁଁ ପଚାରିବା ତା ଜୀବନ ସାରା ତାଙ୍କ କଷ୍ଟ ସହିଛନ୍ତି। ସବୁ କରିଛନ୍ତି ଆଉ ଗୋଟେ ଥର କରେ ତାଙ୍କେ କବଚ କୋଣ୍ଡଳ ଦାନ କରିଦେଇଛନ୍ତି ଆଉ ଯୋଉ ସମୟରେ ତାଙ୍କ ରଥ ଚକା ଦବି ଯାଇଥିଲା ସେ ସମୟ ତାଙ୍କୁ ମାନେ ମରା ହେଇଛି ତ ସେ ସବୁକୁ ନେଇକିନା ମୋ ମନର ପ୍ରଶ୍ନ ଉଙ୍କି ମାରୁଥିଲା କି ତାଙ୍କ ସହ ଠିକ ହେଇଛି ନା ଭୁଲ ହେଇଛି, ବୁଝିପାରୁଛନ୍ତି ମୁଁ କଣ କହିଲି?
ହଁ ମୋ ମତେ ତାଙ୍କ ସହିତ ଯୋଉଟା ବି ହେଇଛନ୍ତି କଣ ପାଇଁ ନା ଭଗବାନ ଯୋଉଟା ବି କରନ୍ତି ଭଲ ହିଁ କରନ୍ତି ଆଉ ଶ୍ରୀହରି ନାରାୟଣ ତ କେବେ ଖରାପ କରିବେନି।
ହଁ ନାରାୟଣ କହିଥିଲେ ତାଙ୍କୁ ଯେ ସବୁ ଠିକ ଥିଲା କିନ୍ତୁ ଆପଣ କିଛି ମାନେ ଭୁଲ ଭୁଲ ପକ୍ଷରେ ଥିଲେ। ସେଆ ନା ହଁ ଆପଣ ଠିକ କିନା ଭୁଲ ପ କ୍ଷ ରେ ଥିଲେ କି କର୍ଣ୍ଣ କହୁଥିଲେ ଭୁଲ ପକ୍ଷ ହେଲେ କଣ ହେଲା ସେ ମୋ ସାଙ୍ଗ ଆଉ ସାଙ୍ଗପାଇଁ ଯେତେବେଳେ ମତେ କେହି ଆପଣା ନଥିଲେ ସେ ସମୟରେ ମତେ ତାଙ୍କ ନା କଣ ଥିଲା ଦୁର୍ଯ୍ୟୋଧନ ନା?
ହଁ ଯଦି ସେଇଟା ହିଁ କହିଥିଲେ କି ସା ସାଙ୍ଗ ଯଦି ଛାଡି ଦେଇଥାନ୍ତେ ସାଙ୍ଗ ଯଦି ତୋ ମାନେ କିଛି ପରୀକ୍ଷା ନେଇଥିଲେ ଜଣା ପଡିଥାନ୍ତା ଯେ ସେ ବାସ୍ତବିକରେ ସାଙ୍ଗ ନା ନାହିଁ।
ସେମିତି କହିହବନି ଯୋଉ ସମୟରେ ତାଙ୍କ ପାଖ କେହି ନଥିଲେ ସେ ସମୟରେ କିଏ ଥିଲା ତୁ କଣ ଏମିତି କହିପାରୁଛୁ।